ଶୁଭୁଛି ହଉ ହଉ। ହୁଁ ମୁଁ କହିଲି ପିଲାମାନେ ସବୁ କଣ କରୁଛନ୍ତି?
ଏବେ ଏବେ ଶୋଉଚନ୍ତି ଭାରି ଚଗଲା ହେଉଛି ମୋ ପୁଅ।
ହୁଁ ଗୋଟେ ପୁଅ।
ଟିଏ ପୁଅ ବହୁତ ଚଗଲା ବହୁତ ଦୋ ଦୋଟି ଝିଅ ଗୋ ଟି ପୁଅ ହୁଁ ହୁଁ ଝିଅ ଦି ଜଣ ତ ଅଟୋମେଟ ଏତିକି ବଡ ହେଇଥିବେ ଆଉ।
ନିଶ୍ଚିନ୍ତ ଭାବରେ।
ହଁ ସେ ବସି ଆଗ ହେଲେ ବୋଲି ତ ମାନେ ଯେହେତୁ ଗଲେ ଗଲି ଏଇ ଘରେ। ଯୋଉ ଇଏ ଏକୁଟିଆ ନା ଗୋଟିଏ ପୁଅ ସେଥିପାଇଁ ଟିକେ ପ୍ରେସ୍। ପଛରେ ଦେଲେ ଘରେ ନହେଲେ ଆମର ତ ଝିଅ ଦୁଇରେ ଆମେ ଖୁସି ଥିଲୁ।
ନିଶ୍ଚିନ୍ତ ଝିଅ ପୁଅ ଭିତରେ ଫରକ କିଛି ନାହିଁ ମତେ ଝିଅ ବହୁତ ଭଲ ଲାଗନ୍ତି।
ଆମେ ବି ବହୁତ ଖୁସି ଥିଲୁ ଆମର ଯୋଉ ଦିଟା ଝିଅ ହେଲା ତା ବାବା ମୁଁ ବହୁତ ଖୁସି ଥିଲୁ। ଆଉ ବଡ ହେଇଗଲେଣି ଏ ଝିଅ ଟେନ୍ଥ ରେ ପଢ଼ିଲାଣି ବଡ଼ ଝିଅ ଆଉ ସାନ ଝିଅ ସିକ୍ସ୍ କ୍ଲାସ୍ ରେ ପଢ଼ୁଛି
ପୁଅ
ପୁଅ ତ ଏବେ ଏଲ କେଜି ଯାଉଛି ଆଉ ଏବେ ଆଡ୍ମିସନ୍ ହେଇଛି
ଛୋଟଟିଏ ଆଉ ହଇରାଣ୍ ଟିକେ କରୁଥିବ ତାପରେ ଗେଲ୍ଆ ଯେ ଜିଦିଆ ହେଇଥିବ ଜିଦିଆ ହେଇଥିବ
ଜିଦିଆ ଆଉ ପୁରା ଜିଦି ଧରିକି ବସିଛି ବାବା ନେଇକି ଗଲେ ସ୍କୁଲ ଯିବି ନହେନେ ଯିବି ବାବା ମୋ ପାଖରେ ବସିଲେ ପାଠ ପଢିବି
ମୋର ଝିଅଙ୍କୁ ଅପେକ୍ଷା କରିକରି ତିନି ପୁଅ ହୁଁ
ଭଗବାନ କାହାକୁ କଣ ଦେଉଛନ୍ତି କାହା ଭାଗ୍ୟରେ କଣ ରଖିଛନ୍ତି ସେଇଟା ତାଙ୍କୁ ହିଁ ଜଣା
ବୋହୂ ଗୁଡା ସବୁ ଝିଅ
ହଁ ହ ସେମିତି ତ ହେଲେ ଘର ପୁରା ସ୍ଵର୍ଗ ହେଇଯିବ ଆଉ ସେଇଭଳିଆ ଘର ପୁରା ସ୍ଵର୍ଗ ହେଇଯିବ
ଆମେ ତ ମା ଝିଅ ଭଳିଆ ଚଳୁ କହୁ ଶାଶୁ ବୋହୂ ସାଙ୍ଗ ସାଥି
ତୁ ଭଲ
ହଁ ଏକାଠି ଖାଇବା ଏକାଠି ସବୁ ଯୁଆଡେ ଯିବୁ ସାଙ୍ଗ ହେଇକି
ଆଜ୍ଞା
ହୁଁ ଚା ପିଇବାଠୁ ଆରମ୍ଭ କରି ଶୋଇଲା ପର୍ଯ୍ୟନ୍ତ ଖାଇବା ଶୋଇବା ସବୁ ଏକାଠି
ସବୁ ବହୁତ ଭଲ ମା
ହୁଁ ହ
ହଁ
ଆଉ କଣ ଅଛି ଜୀବନରେ କହିଲ ଝିଅ ଦେଖିଆ
କିଛି କିଛି ନାହିଁ ସେତିକି ତ ଶାନ୍ତି କେବଳ ଜୀବନରେ ଦରକା ଦରକାର ଖୁସି ଟିକେ ଦରକାର ଆଉ କଣ ଅଛି
ମରିଗଲେ ସରିଲା ଏଇ ଜିନିଷ ସେଗୁଡା ମନରେ ରହିବ ନା ସେମାନଙ୍କର ଛାପ ହେଇକି ହଁ ଉ
ଯେ ମୋ ମା ଏମିତି କରିୁଥିଲି ମା ସେମିତି କରୁଥିଲେ ସେଇଟା ରହିଯିବ ସବୁଦିନ ପାଇଁ
ହଁ ଆଉ ଘରେ ଆଉ ସବୁ କିଏ କିଏ ଅଛନ୍ତି
ଘରେ ତ ଶଶୁର ଏଇ ବର୍ଷ ଡେଥ୍ କରିଗଲେ ଆଉ ମୋ ଶାଶୁ ମା ଅଛନ୍ତି ସେ ତ ଅଙ୍ଗନବାଡ଼ିରେ ଟିଚର୍ ଅଛନ୍ତି
ଶାଶୁ ମା ମୁଁ ଜାଣିଛି ଦେଖିଛି ହୁଁ ହୁ ଏକା ଷ୍ଟାପ ଆମେ ନାଇଁ ନାଇଁ ଭୁବନେଶ୍ୱରରେ ଦେଖାହେଇ ଥିଲା
ଆଜ୍ଞା ଆଜ୍ଞା ଆ
ଭଲ ସିଏ ତାଙ୍କ କଥାରେ ଯେତିକି ମୁଁ ଦେଖିଛି
ଆଜ୍ଞା ଭଲ ଭଲ ଆଜ୍ଞା। ଆଉ ନଣଦ ତ ବାହା ହେଇ ସାରିଛନ୍ତି।
ହୁଁ ନଣନ୍ଦ କୋଉଠି ସେପଟେ
ନଣନ୍ଦ ଖାଳିଆ ଭଣ୍ଟା
ହୁଁ।
ର୍ରହ
ଓ ହୋ।
ଆଉ
ନା କାମ ତ କେତେ ପ୍ରେସର ଜାଣିଥିବ ଏବେ ଆଜିକାଲି ଗର୍ମେଣ୍ଟ ଯୋଉ କାମ ଦେଲାଣି
ବହୁତ କାମ ତାଙ୍କର ବହୁ ଗ ଏବେ ବା ମିଟିଂ ଯାଇଥିଲେ ଏବେ ଆସିଲେ।
ହୁଁ।
କଣ ଗୋଟେ ଯୋଉ ତାର କଣ ପ ଟୀକା ଦିଆଯିବ ଯେ ଟ୍ରେନିଂ ଡାକିଥିଲି ପୋଲିଓ ଆଜ୍ଞା ଟ୍ରେନିଂ ଥିଲା ଆଜି ଯାଇଥିଲେ ଏବେ ଆସିକି ଖାଉଥିଲେ ଏ ଖାଇକି ଗଲେ ସାଙ୍ଗେ ସାଙ୍ଗେ ସେ ଖାଇକି ଗଲା ଠୁ ବୋଉ ମୁଁ ଏଇ ଘର ଫର ପୋଛୁଛି।
ହୁଁ। ଆଉ ଟିକେ ଜଞ୍ଜାଳ ଭିତରେ ପୁରା ରହିଥିବ ଆଉ।
ହ ଏ ଛୁଆ ତ ଆଜିକାଲି ଛୁଆ ଯେତେ ବଡ ହୋଉଛନ୍ତି
ହୁଁ ମା ଯେହେତୁ ଗୋଟେ ଏଇ ଯୋଉ ସଂସ୍ଥାରେରେ ସେ ପଛନ୍ତି ତାଙ୍କ ପାଇଁ ରାତି ଦିନ ସମାନ କୋଉ ମୁହୂର୍ତ୍ତରେ କଣ କାମ ପଡିବ କହିହବନି।
କହି ହବନି ଖାଇବା ପାଖରୁ ବି ଉଠିକି ପଳଉଛନ୍ତି ଇଏ
କହୁଛି ତେଣୁ ସିଏ ବି ଗୋଟେ ଛୁଆର ଘରେ ତମ ପାଖରେ ଚଳେଇଚି। ହୁଁ ହୁଁ ହୁଁ ମାନେ ଗୋଟେ ଛୁଆର ଗଞ୍ଜାଳ ଘର।
ହଁ ହଁ ହଁ ଆଜ୍ଞା ତଥାପି ସେ କରନ୍ତି ସେତିକି ପାରନ୍ତି।
ହଁ ହଁ ନିଶ୍ଚିତ ଭଲ ଲାଗିବ କି ଘରଟାରେ ବସିକି ଅନଉଥିବେ ବୋଉ ହଇରାଣ ହଉଥ ମୁଠି କି ଉଠେ ତାଉଉଙ୍କୁ।
ତିନିଟା ଛୁଆକୁ ମୁଁ ମତେ ଟିକେ ମୋର ଟିକେ କମ୍ ଏଜ ରୁ ବାହାଘର ହେଇଥିଲା।
କୋଉଠି ସେ ପାଖରେ ବାପାଙ୍କ ଘର?
ପାଖରେ ନହିଁ ତିରିଶ ପଇଁତିରିଶ କିଲୋମିଟର।
କଉ ସୋଇଠି ଯ ଆାଜପୁର?
ନାଇଁ ଏପଡ଼ ଆନ୍ଦ ଗୁରୁ।
ନ୍ଦପଜରେ ଛପଟ କଣ ସବୁ ସବୁ କଣ ସବୁ ହଁ ଘସ ପୁରା ଜାଣିଛି।
ଆଜ୍ଞା ସେଇ ଫଟୋ ଲାଇନି।
ଆଉ ସେଇ ଘସିଛି ପୁରା ସେଇ ଭପାରେ ବି ଆମର ଜଣେ ସମ୍ପର୍କୀୟ ଭାଇ ଭାଉଜଙ୍କ ଭଉଣୀ ଭାଇଛନ୍ତି ତା କଣ ହେଲା? ନା କଣ କାନପୁରା।
କାନପୁର।। ଓୁଁ ହୁଁ ନାମ
ଛପଟା ଦେଖିଛି ତାରିଣୀ ଆନ୍ଦପୁରରୁ ଘଷି ପୁର ଦେଇକି ଯାଇଛି ସେ ତାଙ୍କରି ଘରକୁ କାମ ଗୋଟେ ବାଘରରେ ତା ଝି଼ଅ ବାଘାରେ ଯାଇଥିଲି ଆଉ। ତାପରେ ବି ତାରିଣୀ ଯାଇଥୁ ତାଙ୍କ ଘରକୁ ଯାଇଛୁ।
ହଁ ହଁ ହଁ।
ବିରାଜ ମନ୍ଦିର ଦେଖେଇନି କିବେ ଯିବୁ ବୋଲି ସୁବିଧା ହଉନି। ହୁଁ ଏଇଠି ପାଖରେ ହେଲେ ବି
ହୁଁ ସିଏ କୁହନ୍ତୁନି ମା କୁକୁରଙ୍କର ଯେତେବେଳେ ଆପଣଙ୍କ ପ୍ରତି ହବ ଆଶୀର୍ବାଦ ଆଉ। ଡୋରି ଲାଗିବ ହଁ କେହି ରଖିପାରିବେନି। ଆଉ ଯେପର୍ଯ୍ୟନ୍ତ ଲାଗିନି ଆପଣଙ୍କର ଯେତେ ଟଙ୍କା ପଇସା ଧନ ସମ୍ପତ୍ତି ଥାଉ। ଯାହାବି ଥାଉ ଯା ପାରିବନି ମୋ ସହିତ ଏମିତି ହେଇଚି। ପୁରୀ ଯାଇଥିଲି। ମୁଁ ପୁରୀ ଯାଇକି ବି କାଳିଆକୁ ଦର୍ଶନ କରିପାରିଲିନି।
କଣ ଗୋଟେ ଯୋଗ ଖରାପ ଥିବ।
ପୁରୀରେ ରହିକି ବି ହୁଁ କାଳିଆକୁ ଦର୍ଶ ଦ କରିପାରିଲିନି ଏତେ ବାଟରୁ ଯାଇଥିଲି। ମାନେ କଣ ବୋଧେ ଥିଲା।
କଣ ଅସୁବିଧା ହେଲା ବୋଧେ ହେଇ ପାରିଲାନି ଆଉ।
ହେଲା ଆଉ ଦର୍ଶନ କରିପାରିଲିନି ମୋର କିନ୍ତୁ ସେମିତି କିଛି ହବାର ନଥିଲା ଅ
ହୁଁ ହୁଁ ହୁଁ ଯୋଗ କିଛି ନାହିଁ ତାଙ୍କ ମାଟି ବି ମାରିଲେ ତାଙ୍କୁ ଦର୍ଶନ ନ କରିବା ସହିତ ସମାନ ଅଛି।
ହୁଁ ହୁଁ। ତା ପୂର୍ବରୁ ଗୋଟେ ମାସ ପୂର୍ବରୁ ମୁଁ ଯାଇଥିଲି। ମ ସେ ଦର୍ଶନ କରିକି ଆସିଥିଲି। ତାପରେ ପୁଣି ଏମିତି ଇଛା ହେଲା ଯିବା ପାଇଁ ଗଲୁ। କିନ୍ତୁ ସିଏ ଦର୍ଶନ କଲେ। ମୋ ପୁଅ ଦର୍ଶନ କଲା କିନ୍ତୁ ମୁଁ କରିପାରିଲିନି।
ହୁଁ ହୁଁ। ସେଟା ବା କହୁଛି ଗୋଟେ ଯୋଗ ତାଙ୍କର ପରୀକ୍ଷା ଗୋଟେ ତାଙ୍କର ଝିଅ ମାନେ କଣ ଟିକେ ମାନେ ସବୁ କରି ଦେଲେ ଛୁଆଳିଆ ଭଳିଆ ହଉଛନ୍ତି ଏବେ ବି।
ତାଙ୍କର ତ ବେଶୀ କାମ ମାନେ ଏତେ କାମ ମୁଁ ସେମାନେ ତ ମତେ ବେଶୀ କାମ ଲଗଉଛନ୍ତି।
ହୁଁ। ନାଇଁ ତାଙ୍କ ନିଜ କାମ ନିଜେ କରିବା ପାଇଁ ତାଙ୍କୁ ଶିଖେଇବ। ଆତ୍ମନିର୍ଭଶୀଳ ସେ ନିଜ କାମ ନିଜେ କରନ୍ତୁ। ମାନେ ସବୁ କାମ ଶିଖେଇବା ଦିଅ ତାଙ୍କୁ ଆଜିିକାଲି ଯୋଉଁ ଯୁଗରେ ହେଲାନି ସେମାନେ ନିଜେ ନିଜେ ସବୁ ନ ଶିଖିଲେ ଭବିଷ୍ୟତରେ ହଇରାଣ ହେବେ।
ହଇରାଣ ହେବେ ଆମେ ତ କହିବାନା କଣ କରିବା ଛୁଆ ତ ବଡ଼ କହିଲେ ଆଉ ତାଙ୍କୁ
ଶାସନ ରେ କିଛି କରିହବନି। ବୁଝେଇବାରେ ସବୁ କରିହବ। ଛୋଟ ଛୁଆ ସେମାନେ ତ ଏତେ ବୁଦ୍ଧି ତାଙ୍କର ନଥାଏ ନା ତାଙ୍କୁ ଆମେ ଯୋଉଁ ବାଟରେ ବୁଝେଇବା ସେ ସେଇଟା ବୁଝିବେ।
ଆଜ୍ଞା।
ଭଲ ମନ୍ଦ କୋଉଁଟା ଭଲ କୋଉଁଟା ମନ୍ଦ ନାହିଁ ସାଙ୍ଗ ତାଙ୍କର ଛୁଆଙ୍କର
ଆଜ୍ଞା।
ପ୍ରଥମ ସାଙ୍ଗ ହେଲା ତାଙ୍କର ମା। ମା ହିଁ ଛୁଆଙ୍କୁ ସବୁ ଭଲ ମନ୍ଦ କହିବ କିଛି ଲାଜ କରିବାର ନାହିଁ। ସବୁ ବୁଝେଇବ ଦୁନିଆର ଭଲ ମନ୍ଦ ହୁଁ ହୁ ଅନୁଭବ ସବୁ ଜିନିଷ ଗୁଡା ଛୁଆଙ୍କ ସାଙ୍ଗରେ ମା ସେୟାର କରିବ ଯଦି ଛୁଆ ଠିକ ବାଟରେ ଚାଲିବେ।
ଚାଲିବେ ଆଜ୍ଞା ପୁରା ଠିକ୍ କଥା।
ଆଉ କଣ ସେମାନେ କଣ କଣ ଆଜିକାଲି ଯୋଉଁ ଦୁନିଆ ହେଲାଣି ବି ଯୋଉଁ ଜଳବାୟୁ ହେଲାଣି ଛୁଆମାନେ ବଡ଼ ହେଇକରି କେମିତି ଶାଶୁ ଘରକୁ ଯିବେ ସେଟା ବି ଗୋଟେ ବଡ଼ ଚିନ୍ତା।
ବଡ଼ ଯାଏଁ ସେ ରହିଲେ ତ ଶାଶୁ ଘର ଯିବା ପର୍ଯ୍ୟନ୍ତ।
କହୁଛି ମାନେ ସେ ଏ ପର୍ଯ୍ୟନ୍ତର ଚିନ୍ତା ଯେ ଯାହା ହେଲାନି ପୁଅ ଟେ ବି ହଉ ସୁଧା ଆଜିକାଲି ଦୁନିଆରେ ପୁଅ ଜୀବନରେ ବି ମାନେ ତାର ସେ ସେଫ୍ଟି ନୁହଁ। ନିରାପଦ ନୁହଁ ସେ ଏଇ ଦେଖ ଦୁଖ କହୁଥିଲି ନା ସେ ଯୋଉଁ ପିଲା କଥା ସୌମ୍ୟରଞ୍ଜନ କଥା ହଁ ତା ମା କଣ ଚାହୁଁନଥିଲା ମୋ ପୁଅ ସଂସାର କରିବ ମୋ ପୁଅ ଦୁନିଆରେ ମୋ ପୁଅ ମୁହଁ କୁ ଅନେଇକି ବଞ୍ଚିବି ଦେଖ ତାଙ୍କ ଜୀବନ କଣ ହେଇଗଲା କଣ ଦୁନିଆରେ କଣ ଭରସା କରିବ ତାକୁ।
ମାନେ ଗୋଟେ ଗୋଟିଏ ବୋଲି ପୁଅ ତାଙ୍କର କେତେ କଷ୍ଟରେ ସେ ଛୁଆ ଟିକି ବଡ଼ କରିଥିଲେ।
ମତେ ରାତିରେ ନିଦ ବି ହେଲାନି କେତେ ଦିନ।
ମୁଁ ତ ଠିକ ରେ ଶୋଇଲିନି ଭୋକ ହେଲାନି ମତେ ରାଗିଲେ କହିଲେ ତୁ ଏ ନ୍ୟୁଜ ଫ୍ୟୁଜ୍ ଜମା ଦେଖିବୁନ ମୁଁ ଟିକେ ଏଗୁଡା ଦେଖିଲେ ଜମା ସହିପାରେନି।
ସେଇଗୁଡା ଦେଖିକିରି ହଁ ସେଇଗୁଡା ଯୋଉ ଭାଇରାଲ ଭିଡିଓ ଗୁଡା ସବୁ ତା ଯୋଉ ମା ଡ ହେଇଛି ସେଇଗୁଟା ଦେଖିକିରି ମୋ ମୁଣ୍ଡ ବୁଲେଇଲା କେତେ ଦିନ।
ମୁଁ କହିଲି ତୁ ଦେଖିବୁନୁ।
ତା ବୋଲି ଯେ ଦୁନିଆରେ କଣ ସବୁ ସେୟା ହଉଛି କି ଗୋଟେ ମନରେ ଭୟ ରହୁଛି ଆଉ।
ଭୟ ରହୁଛି କିଛି ଦୋଷ ନଥିଲା ନା ପିଲାଟାର ନିର୍ଦ୍ଦୋଷୀ ପିଲାଟା।
ସିଏ କଣ ଘରୁ ବାହାରିକି ଗଲା ଜାଣିଥିବ ମୋତେ ଆଜି ଏୟା ହବ ବୋଲି।
ହେବ ବୋଲି ପିଟି ପିଟି ମାରିଦେଲେ ଆଉ ହେଲେ କେମିତି କଣ କରିକି ମାରିଦେ
ଏମିତି ପଶୁ ପକ୍ଷୀ ବି ଲୋକ ମାରନ୍ତେନି।
ମାରନ୍ତିନି ଯେମିତି ସେଇଟା ତ ବେଶୀ କଷ୍ଟ ଦେଲା ଲୋକଙ୍କୁ।
କେମିତି ତାଙ୍କ ହାତ ଉଠିଲା କେମିତି ତାଙ୍କ ଚିନ୍ତାଧାରା କେମିତି ତାଙ୍କ ମନ? ମୋ ମାନେ ସିଏ ଗୋଟେ ଗୋଟେ ବେଳାରେ ଜନ୍ମ ପାଇଛନ୍ତି ଆଉ।
ମୋବାଇଲ ସେମିତି ତାପରେ ଆମେ କହୁଛନ୍ତି ସିନା ସିଏ ସେମିତି ଏ କଣ କରିଥିଲେ କଉ ଜନ୍ମରେ ଏମିତି ହେଇକି ମଲେ ହୁଁ ହୁଁ ମରିବାର ଥିଲା ଆଉ। ପୂର୍ବରୁ ଭଉଣୀ ଚାଲି ଯାଇଛି ହଁ ହଁ। ଏବେ ଯୋଉ ଟ୍ରେନ ରେ ଗୋଟେ ଘଟିନି କି ତାକୁ ମାନେ ହାଣି ଦେଇଛନ୍ତି ଛୁରୀରେ ଏଇ ଖାଲି ଟିକେ ଟିକେ କଥାରେ ଏପଟ ସେପଟ ହବା ହୁ।
ଏ ଟ୍ରେନ ଭିତରେ?
ଟ୍ରେନ ଭିତରେ ହାଇଦ୍ରାବାଦେ।
ମାନେ କଣ ପୁରା ଅଁ।
ପୁରା ମର୍ଡର କରିଦେଲେ ସେଇଠି ନାଇ ପୁରା ସ୍ପଟ ଡେଥ ହେଇଗଲା।
କା ସହିତ କାହାର ସମ୍ପର୍କ ନଥିଲା।
କାହା ସହିତ କାହାର ସମ୍ପର୍କ ନଥିଲା ଜୋରରେ ବର୍ଷା ହଉ ଥିଲା ବର୍ଷା ହଉଥିଲା ଟ୍ରେନରେ ଯଉ ତା ଡୋରଟା ମାନେ ଇ ଜଣେ କହିଲା ଦବା ପାଇଁ ଜଣେ କିନ୍ତୁ କହିଲା ନଦବା ପାଇଁ। ଏମିତି ଯୁକ୍ତି ତରକ ଭ ଭିତରେ ପିଲାଟାକୁ ହାଣିଦେଲା। ହାଣିଦେଲା ଅସ୍ତ୍ର ରଖିଥିଲା ହଁ ହଁ ସେ ପରା ଧରିଛି ଗୋଟେ ବ ବଡ଼ ଯଉ ଏଇଟା କଣ କତା।
ହଁ ସେ ସେଇ ଟାଇପ ର ହେଇଥିବ ଓହୋ।
ନହେଲେ ସେ ଟ୍ରେନ ରେ କୋଉଠୁ ଆଣିଥାନ୍ତା ସେ ଅସ୍ତ୍ର ନାହିଁ କି?
ଓ ହଉ ହଉ ଆଉ କେତେବେଳେ ଟିକେ ସୁବିଧା ହେଲେ କ କଥା ହବା ଯେ ଆଉ ହଉ ରଖୁଛି ଆଁ ହଉ।